ହୁଁ। କଁ କ ଏଇ ଏଇଠେ ଝିଅର ଉଁ। ସାଙ୍ଗର ମାମା କଲ୍ କରିଥିଲେ ଯେ କଥା ହଉଥିଲି। ଯାଆର ଆଉ ଗୋଟେ ନୂଆ ବେବି ହେଇଚି ମ।
ହଁ ହଁ ହଁ ହଁ।
ମୁଁ ତ ସେ କେତେଥର ଡାକିଲେଣି ମୁଁ ଆକ୍ଚୁଅଆଲି ଯାଇପାରୁନି ଆଉ ଯେ ସେ କାଲ୍ ଲି ସେ ଭାଇ ଆସିବେ ଭାରି ସେ କହିଲେ ଆଜି ନହେଲେ ଏବେ ଆସ। ଟେ ଖାଇବା ପାଇଁ ଆମୁକୁ ନା ମ ଆମେ ଠେ ଖାଇବୁ ଘରେ ଆଉ ନା ତାହେଲେ ଦିପହରେ ଆସ ଗାନୁ ଚା ଟାଳେ ଟିଉସନ୍ ଯିବ ତ ତାଙ୍କ ପୁଅ। ମୁଁ କହିଲି ହୋଉ ତାହେଲେ ଠିକ୍ ଅଛି ଯେ ଦେଖେ ଖାଇ ପିଇକି ଆମେ ଦି ସାରେଦିଟା ଖାନା ଆଉ ଯାଇ ହବନି ତାପରେ ଆଉ ସେଇ ଭାଇ ଆସୁଛନ୍ତି ବୋଲି ଆମେ ଚାହିଁକି ବି ବାହାରିକି କେତଥର ମୁଁ ଯାଇନି। ମୁଁ ଏଥି ଯୋଗୁ ସେ ଉଁ ଯାଇକି ବୁଲି ଆସିବା କଥା ଆଉ ତାପରେ ତ ସ୍କୁଲ ଖୋଲିବ ଆଉ କିଏ ଯାଉଚି। କହିଲେ ତମେ ଗୋଟେ ଛୋଟ ଛୁଆ ଯେ ଆଜି ମୁଁ ଖାଇଲି ପିଠା ଅଛି। କିନ୍ତୁ ମତେ ଆଉ ଏତବେଳେ ଯୋଉ ଥଣ୍ଡା ହେଇଛି। ମତେ ଟିକେ ରାଗ ରାଗ ଖାଇବାକୁ ଇଚ୍ଛା ହେଲା। ଅଟା ଦଳିଲି ରୁଟି କଲି ଆଉ କଞ୍ଚା ଲଙ୍କା ମାନେ ଦି, ତିନିଟା ଫୁଟେଇକିନି ଆଳୁ ଭଜା କଲି। ଅଣ୍ଡା ଥିଲା ତାକୁ ପଚ୍ କଲି।
ହୁଁ।
ଆଇଚି। ଝିଅ ତାର ପିଠାକୁ ନା ନାଇଁ ଝିଅ ତାର ପିଠା କ୍ଷୀର କଦଳି
ପିଠା କ୍ଷୀର କଦଳି ତା ପସନ୍ଦ ନୁହେଁ।
ହଁ ତାକୁ ତେଣୁ ତମେ ଯାହା ଦିଅ ସେ ତାର ପିଠା କ୍ଷୀର କଦଳୀ ହିଁ ଖାଇବ। ଏଇଟା ପିଠା ଆପ୍ ସନ୍ ଥିଲେ ସେ ଆଉ କିଛି ଖାଇଵନି। ଆଉ ତମେ? ହଁ ଦେହପା ଠିକ୍ ଠାକ୍ ଅଛି।
ମୁଁ ଏଇଠି ମୋ କାମ ସଇଲାଣୀ। ଯୋଉ ରୋଷେଇ ସଇଲାଣି ଭାତ ଖାଇଦେଲୁ ଆଜି ଜଳଖିଆ କିଛି ଖାଇ ନଥିଲୁ ତ ଏକାଥରେ ଭାତ ଖାଇଦେଲୁ। ଆଉ ମାଛ ତରକାରୀ ହେଇଚି ଆମର ମାଛ ଭଜା। ଆମ୍ବ ଖଟା, ଶାଗ, ଡାଲି ଏମତି ହେଇଚି। ହ ଆମେ ଭଲ ଖାଲି ମାଛ ତରକାରୀ, ଭାତ ଖାଇଛୁ।
ଆଜି ଆମର ଏଇ ଯୋଉ ପାରାଦୀପି୍ ଯାଇଥିଲେ ଯୋଉ ପିଇସି ଘରକୁ। ସିଏ ଚିଙ୍କୁୁଡି ପଠେଇଥିଲେତ ତ ଦିି ଦିଯାଇଛି ତାଙ୍କ ଘରକୁ ଚିଙ୍ଗୁଡି ଧରିକି ଆସିବ ବୋଲି ଯେ ସେ ଘଣ୍ଟେ ଖଣ୍ଡେ ବସିକି କଥା ହେଇକି ଆସିବ ବୋଲି ଯାଇଚି।
ଓ ହୋ ଆସିଲେ ଏକାଥରେ କରିଲେ ରେସ୍
ହଁ ମାନେ ଭଜା ହେଲେ ଖିଆ ହବ ଭାତ ତ ଅଛି ଆଉ ପଖାଳ।
ତମର ଯଦି ପୋଖରୀ ଫୋଖରୀ ଅଛି ଏଇ ଆଇଁଷ ଚାଷ କରୁନ।
ନାଇଁ ଆମର ପୋଖରୀ ଫାର୍ମ ହାଉସୁ ରେ ପୋଖରୀ ଖୋଳା ହେଇଥିଲା। ମାନେ ମାଛ ଛାଡା ହବ ବୋଲି କିନ୍ତୁ ଯେହେତୁ ଯୋଉ ଅଲଗା ଫାର୍ମ ହେଲା ଇଟା ଭାଟି ହେଲା। ସବୁ ହେଲା ବେଳକୁ ଆଉ ଏମାନେ ତ ସମସ୍ତେ ବାହାରେ ଚାକିରି କରୁଚନ୍ତି ନା। ତ ଆଉ ତାକୁ କିଏ ଦେଖିବ ଏକା ଵେଳେ। ସେଇଥିପାଇଁ ହେଲା ନହେଲେ ନାଇଁ ସବସିଡି ମିଳୁଛି ନା ଗମେଣ୍ଟେରୁୁ ବି। ତମ ଅଦି ନିଜର ମାନେ ନାଁରେ ରେଜିଷ୍ଟ୍ ଥିବ ଆଉ ତମର ଯୋଉ ଚାଷୀ ଭାବେ ଯୋଉ ଗଣା ଥିବ ଓ ଆମର ଯେହେତୁ ଚାଷୀ ତ ଏଇତି ଯୋଗୁ ଅ ତମକୁ ସବସିଡି ବି ମିଳୁଚି ତମେ ଖୋଳିଲେ ମିଳିବ କିନ୍ତୁ ଖୋଳା ବି ହେଇଥିଲା। କିନ୍ତୁ ସବୁଥିପାଇଁ ବି ଟାଇମ ଦରକାର ନା ତୁ ଯଦି ଏପଟେ କିଛି କରିବୁନି ସିନା ସେ ସବୁ ଦେଇପାରିବୁ। ଆଉ ଏପଟେ କଲେ ଆଉ ସବୁ ପଟୁକୁ ଏକା ବେଳେ ଆଉ କରିହେବ କି।
ତା କଣ କଣ କରିଛ ତମ ମାନେ ହେଇ ଫାର୍ମହାଉସରେ କଣ କେମିତି କରୁଚ?
ନାଇଁ ଆଗ ହେଠି ବାରଶହ ଗଛ ଲଗା ହେଇଥିଲା କଦଳୀ। ଯୋଉଟାକି ସବୁ ସପ୍ତାହରେ ମାନେ ସେଲ ହୁଏ। ତାପରେ ଏ ଶାଗୁଆନ ତ ଥିଲା ହେଲା। ଆଉ ଉଁ ଉଁ ଯାହା
ଶାଗୁଆନ ଗଛ ବି ବିକ୍ରି କର?
ହଁ ଯାହା ଏଇ ଯୋଉ କଦଳୀ ହୋଉ କି ଅ ଭେଣ୍ଡି, ବାଇଗଣ, ଟମାଟ, କଞ୍ଚାଲଙ୍କା ଅଁ ଅମୃତଭଣ୍ଡା ଏସବୁ ହୁଏ ହେଲା ମାନେ ଆଉ ରେଗୁଲାର ଘର ପରିବାର ହେଉ।
ଉଁ।
ଆଉ ଉଁ ପିଜୁଳି ଗଛ ଆମ୍ବ ଗଛ ସବୁ ହେଇଥିବ ତ ଫାର୍ମଟାକୁ ଗଲେ ଭଲ ଲାଗେନି କି ମଣ୍ଡା ଫୁଲ କେତେ ହୁଏ। ମଣ୍ଡା ଫୁଲ ବି ବିକ୍ରି ହୁଏ। ମଣ୍ଡା ଫୁଲ ପୁରା କେତେ ବଡ ବଡ କିଆରି କରାଯାଏ ଆଉ ଉଁ କଣ କହିଲୁ ମକା ସୁଇଟ୍ କର୍ନ
ହୁଁ।
ସୁଇଟ୍ କନ୍ ତ ଏତେ ହୁଏ ଯେ ଖାଇ ଖାଇ ତାକୁ ଲାଷ୍ଟ ଏଳୁକୁ ଗାଇକି ଦିଅନ୍ତି। ଆଉ ଯେହେତୁ ଗାଁରେ ବାହାରକୁ ବିକ୍ରି କରିବାକୁ ଏତେ ସୁବିଧା ହୁଏନି ନା
ହଁ।
ତ ତାକୁ ମଞ୍ଜି ଛଡେଇକି ବସ୍ତା ବସ୍ତା ରଖେଇକି ଗାଇକି ଦିଆଯାଏ।
ନାଇଁ ଫୁଲ ବେପାରଟା ବି ଭଲ ହୋଉଥୁବ ଯଦି ଗୁରୁବାରିଆ ମାନେ ଏଇ ମାର୍ଗଶିର ମାସ ବେଳକୁ ହୋଉଥୁବ ତାହେଲେ ଭଲ ଯଦି ଅଫ୍ ସିଜନ ହେଇଗଲା ତାହେଲେ ଭଲ ସେଲ ହୋଉନି।
ହଁ ହଁ ନାଇଁ ଫୁଲଟା ବି ମାନେ ଫୁଲଟା ବି ବଢିଆ ହୁଏ କିନ୍ତୁ ସବୁ ଦିନଷ ପାଇଁ ତୁ ଯଦି ସେଇଥିରେ ସିନା ପୁରା ଲାଗିକି ରହିବୁ ଆଉ ସାଇଟରେ ଦି ତିନଟା ବଡ ବିଜନେସ କରୁଥିବୁ। ଆଉ ସେଇରାକ ପାଇଁ ତୁ ଆଉ ଯଥେଷ୍ଟ ଟାଇମ ଦେଇପାରିବୁ କି? ଛତୁ ଛତୁ ବଢିଆ ବାହାରେ। ଡେଲି ତ ଘରେ ଦି କିଲ ଲେଖା ଖିଆଯାଏ କିନ୍ତୁ ଯାହା ସବ ଆଉ ଏ ସବୁ ବନ୍ଦ ନା ଯେହେତୁ ଯେବେଠୁ ଫାର୍ମ ହେଲାଣି ବଡ ଆକାରରେ ହେଲାଣି ବୋହୁତ ବଡ ନା ସେଠି ତ ମାନେ କୋଡିଏ ହଜାର କୁକୁଡା ରହିବେ ତାଙ୍କୁ ମାନେ ପାଣି ସ୍ ସବୁ ଅଟୋମେଟିକ ମେସିନରେ ପାଣି ଖାଇବା ସବୁ ଦିଆଯିବ। ବୋହୁତ ବଡଟେ ହେଇଚି ମାନେ ହଲଟେ ଭଳିଆ ଘର। ଲାଇଟ୍ ଅଟୋମେଟିକ ସବୁ ଖାଇବା ଯିବ ପାଣି ପିଇବେ ଉଁ ପୁରା ଏ ସି ମାନେ ପାଞ୍ଚଟା ଖଣ୍ଡେ ବଡ ବଡ ଏଗଜିଷ୍ଟ୍ ଫ୍ୟାନ୍ ଲାଗିଚି। ପୁରା ଚିଲ୍ ରହିବ ନା କାରଣ ସେମାନେ ନର୍ମାଲ ମାନେ ବାଲାନ୍ସତେମ୍ପର୍ଚରେ ରହିଲେ ସେମାନେ ଠିକ ରେ ହେବେ ନା ନହେଲେ ଯଦି ଅଧିକ ଥଣ୍ଡା ଲାଗିଲା ମରିଯିବେ।
ଆଉ ତାଙ୍କର ଯୋଉ ତାପମାତ୍ରାରେ ହବ ଏଇଟା ସେ ହେଇ ଅନୁସାରେ ଦେବେ ଆଉ।
ସବୁବେଳେ ସେଠେ ମାନେ ରହିବାକୁ ପଡିବ ଇଏରେ। ଆଉ ତାକୁ ଯେହେତୁ କରିଚନ୍ତି ଆଉ ଅଲଗା ଆଡେ ବାପା ବି ଆଉ ସମୟ ଦଉନାହାନ୍ତି ନା। ବୟସ ହେଲାଣି ଆଉ କଣ ଚାରିଆଡୁ ଇଚ୍ଛା ଥିଲେ ବି ଆଉ କରିପାରିବାନି।
ହଉ ଏତିକ ମାନେ ସିଏ ତାଙ୍କ ଇଏରେ କରିଆସିଛନ୍ତି ପୁଣି ତାଙ୍କ ପୁଅ ମାନେ ଯେତିକି କରିପାରିବେ କରିବେ ନହେଲେ ନାଇଁ ନାଇଁ ଏମିତି ତ ଆଜିକାଲି ସବୁ ପ୍ରକାର ବିଜନେସ
ହଁ ହଁ ହଁ। ନାଇଁ ତାପରେ ହଁ କୁ ଯଦି କରଆ ପାଇଁ ପିଲା ଏତକ ଲାଗିଚନ୍ତି ଏଇଟା ବଡ ବଡ କେତେ ଇନଭେଷ୍ଟ ମାନେ ବଡ଼ ବଡ଼ ଇଭେଷ୍ଟମେଣ୍ଟ ବିଜନେସ ଇରାକ ଆଉ ଆ କୁ କରିକି ସେ ସାଇଡରେ ଛୋଟ ଛୋଟ କଲା ମାନେ ତାକୁ ମାନେ ଯଥେଷ୍ଟ ଟାଇମ ଦେବେ। କିନ୍ତୁ ସେତିକି ତୋର ମାନେ ଲାଭ ବାହାରିବନି ନା। ଅଧିକ
ନାଇଁ ଟାଇମ ବି ଥିବା ଦରକାର ହେକି ନା ପୁଣି ତମେ କରି କରିବ ଇଆଡେ ସିଏ ବି ତାଙ୍କ ହଁ।
ଠିକ ରେ ତୁ ସେଲ ନ କରିପାରିବୁ ଲାଭ କଣ?
ହୁଁ ହୁଁ।
ସେଇଆା ହେଲା କଥା, ନହେଲେ ନାଇଁ ଉଁ ଜାଗା ଅଛି ତ ଇଏ ଅଛି ତ। କିନ୍ତୁ ଆଉ ସବୁଆଡୁ ଲୋଭ କଲେ ଆଉ ହବ କି ଯେତିକି ତମେ ପାରିବ ସେତିକି କଲେ ଠିକ।
ଲୋକ ଇଏ ନାହାନ୍ତି ଆଉ, ନହେଲେ ନାଇଁ ସମ ଜାଗା ଅଛି, ପଇସା ଅଛି, ସବୁ ଅଛି ଆଉ।
ତ ଭାଇ ହେରିକା ମାନଙ୍କର ଆସିଲେ ଆଉ ସେମାନେ ମିଶିକିକଲେ ଦି ତିନଟା କି ଚାରଟା ଜାହା ବିିନେସ ତମ କରିପାରିବ ନା ଏକାଠି। ଏକାଠି ନହେଲେ ସିଙ୍ଗଲ, ସିଙ୍ଗଲ ତ ଜାଗା ଅଛି ଯେହେତୁ କରିପାରିବ।
ହଁ। ନା ହେଟା ଭବିଷ୍ୟତ ପାଇଁ ଭଲ ହବ। ଭବିଷ୍ୟତରେ କଣ ଯଦି କରିବାକୁ ଚାହିଁ ଆଗକୁ
ଚାହିବି ହଁ ହବ ଆଉ ସେଇଥିପାଇଁ ହଁ। ନହେଲେ ଆଗରୁ କେତେ ମାନେ ବହୁତ ଚାଷ ବି ହୁଏ ନା। ବାପାଙ୍କ ବାପା ହକା ଥିଲା ବେଳକୁ ମାନେ ତାଙ୍କର ସବୁ ଚାଷ ହୁଏ। କିଛି ଗୋଟେ ବି ବା ପାଖଲେ କିଣିବାକୁ ପଡେନି। ମୁଁ ବି ବାହାହେଇକି ଗଲା ପରେ ବି ଯୋଉ ଆଳୁ ମାନେ ଗଦା ଗଦା ହେଇ ଯୋଉ ଅଁ ଗୋଟେ ଗୋଟେ ରୁମ ରେ ଏପଟେ ଯୋଉ ଛୋଟ ରୁମ ରାକ ରୁମ ରେ ଗଦା ହେଇଥିବ ଖାଲି। ଉ ବହୁତ ବହୁତ ହୁଏ, ଏବେ ଆଉ ସବୁ ଜିନିଷ ଇଏ ହେଲାଠୁ ଆଉ କରୁନାହାନ୍ତି ଆଉ। ଏବେ ଯଉ କି ନିହାତି ଦରକାର କିନ୍ତୁ ଆଉ କରିହଉନି।
ନାଇଁ ବୟସ ପୁଣି ହବନି
ହଁ ହଁ।
ନା ପୁଣି ସେ ହେତିକି କରିପାରିଲେ ହେଲେ ତାଙ୍କ ପୁଅ ମାନେ ତାଙ୍କର ତା ପୁଅ ମାନେ ତାଙ୍କ ଅନୁସାରେ ବିଜନେସ କରୁଚନ୍ତି। ତାଙ୍କୁ ଯୋଉଟା ତା ଙ୍କ ଇଏ ଲାଗିଲା। ଭବିଷ୍ୟତ ପାଇଁ ବି ଜାଗା ବାଡି ତ
ନ୍ତି ନା ହୁଁ।
ଜାଗା ବାଡି ତ ଭବିଷ୍ୟତ ପାଇଁ ଅଛି ଯାହା କରିବେ କରିବେ।
ହଁ ଯିଏ ଚାହିଁବ ଶୁଣୁ ତୁ ସେଇ ଫାର୍ମ ଟାକୁ ଯଦି ଯିଏ ଆକ୍ଚୁଆଲି ଉଁ ଖାଲି ଚାହିଁବ ଯେ ମୁଁ ଫାର୍ମ ଟାରେ ଟାଇମ ଦେବି। ତୁ ବିଭିନ୍ନ ପକାର ଗଛ, ପିଜୁଳି ହଉ ଯାହା ବି ହଉ ଖାଲି ପିଜୁଳି କରିକି ବିକିଲେ ବି ତୁ ଫାର୍ମରେ କେତେ କେତେ ପିଜୁଳି ବାହାରୁଚି? ତୁ ନେଇକି ମାର୍କେଟେରେ ସେଲ୍ କଲୁ। କିନ୍ତୁ ସବୁଥି ପାଇଁ ଟାଇମ ଦରକାର ଡାଳିମ୍ବ ହଉ, ପିଜୁଳି ହଉ, ତାକୁ ଗଛ ଲଗେଇଲେ ବି ତାକୁ ପ୍ରପର ଧ୍ୟାନ ନ ଦେଇକି ଆଉ କଣ ହିବେ ହେଇଯିବ କି ସାର ଦବୁ ଇଏ ଦବୁ ହେଲେ ଗ ଛ ହବ ନା ଆଉ।
ହୁଁ ହୁଁ।
ଖାଲି ଏନ୍ତି ଲଗେଇଦେଲେ ଆଉ ହବ କି ନହେଲେ ତ ଏମତି ଲଗେଇ ଦେଇକି ବାହାରେ ବସନ୍ତେ ହଁ ନା ନାଇଁ?
ତମର ଜାଗା ଯାଇନି ଯୋଉ ରାସ୍ତାରେ।
ରାସ୍ତାରେ ନୁହେଁ ଏଇ ଯୋଉ କଣ ତ ଏଟା ଆନିକଟ ହଉନି? ଆନିକଟ ଯୋଉ ପାଣି ତମର ମ ପାଣି ବୁଡିଯିବ ବୋଲି ଯୋଉ ବ୍ରାହ୍ମଣୀ ନଦୀ ପାଣି ବୁଡିଯିବ ବୋଲି ଯେ ତିକି ଯେତିକି ପାଣି ବୁଡେଇ ନବ ସେତିକି ସେତି ଯୋଉ ସେମାନେ ଦେବେ ନା ଆନିକଟ ଯୋଉ ହଉଚି ସେଇଥିରେ ଯାଉଚି ସବୁ ଜାଗା। ଛି ଆମର ଯୋଉ ବାରିପଟ କୂଅ ଯାଙ୍କେ ଅଁ ହେପଟୁକୁ ଲାଗିଚି ନା ବାରିପ ଟେ ବ୍ରାହ୍ମୁଣୀ ହଁ ତ ସେଇରା ସବୁ ଆନିକଟରେ ଯାଉଚି। ଆନିକଟ ଯିବ ମାନେ
କିଛି ମାନେ ଗମେଣ୍ଟ ତାକୁ ହୁଁ। ଏ ହଉ ହେତିକି ମାନେ ଜାଗା ବାଡି ଅଛି ବୋଲି ହେତିକି ବି ହଉ।
ହଁ ହଁ ହଁ ହଁ ଦେଖାଯାଉ ଆସିବ ଯଦି ଜାଣିଲୁ ଆସିଲା।
ଅ ହ ନାଇଁ ଏମତି ରାସ୍ ତା ଯେ ଯୋଉ ଘାଟ ସାଇଟରେ ଯାହାର ଜାଗା ଅଛି ସେ କେତେ ଏଇନୁ ଲାଭରେ ଯିଏ ଘର କରିଦଉଚି ସିଏ ସେଇ ଅନୁସାରେ ପଇସା ପାଉଚି ଯାର ଜାଗା ଅଛି ତାର ସେଇ ଅନୁସାରେ ପଇସା ମିଳୁଚି।
ତୁ ଭାବୁନୁ ଆମ ଗାଁରେ ସେ ଯୋଉ ଦାଦା ବାଉଣ୍ଡ୍ରି ଟା ତିନି ପା ଯାଇଛି ଘର ପୁରା ଅଛି କୋଟିଏ ପାଇଲେ।
ହୁଁ ନାଇଁ ସେଇଆ ବା ଜାଣି ଜାଣି ବି ଜା ଏମିତି ବଢେଇ ଦେଲେ ଯେ ସାଙ୍ଗେ ସାଙ୍ଗେ ଗମେଣ୍ଟ ତରଫରୁ ମିଳିଗଲେ। ଓ ହୋ ତାଙ୍କର ନିଜ ନିଜ ଯାହା ଯେମତି ବୁଦ୍ଧିରେ ସେ ଖର୍ଚ୍ଚ କରିକି କରେଇଛନ୍ତି।
ଏଇ ଯୋଉ ଆନିକ ଟୋଟାଲି ଭାବୁନୁ ବ୍ରାହ୍ମଣୀ ନଦୀ ତା ଚାରି ଗାଁ ଟା କଣ ଗାଁ ଟାର ଚାରିପଟେ ସେ ଯାଇଛି। ବ୍ରହ୍ମଣୀ ନଦୀ ଟା ଗୋଟେ ସାଇଡ ପୁରା ଗୋଲ ହେଇକି ଯାଇଚି ନା। ତ ସେଇ ଯିବା ବାଟରେ ବାଟରେ ଯେତିକ ଜାଗା ମନ୍ଦି ମାନେ ମୋ ଆଉ ଶାଶୁଘରଠୁ ମନ୍ଦିର ଇଏ ସିଏ ସେତିକ ପୁରା ଯାଉଚି ଶାଶୁଘର ଟୁ ମନ୍ଦିର ଯାଏଁ।
ହ
ଯେତିକ ଜାଗା ଯାହାର ଯାହାର ମିଶିକି ଅଛି କୋଉଠି ପାଞ୍ଚ ଘରିଆ ଅଛି କୋଉଠି ବହୁତ ବଡ ଆମ୍ବ ଗ ଛ ଟେ ବି ଯାଉଚି।
ଉଁ ହୁଁ।
ହଁ ତ ଏମିତି ଯାଉଛି ସେଇରା ସବୁ କାଗଜ ପତ୍ର ଇଏ ସିଏ ହେଇଛି। ଅଁ ଖାଲି ଯେତେବେଳେ ଯିବ ଜାଣିବୁ ଗଲା ଆଉ। ହିସାବ ପତ୍ର ମାନେ ଅ ଲେଖି ଲୁଖାକେ ସବୁ ନେଇ ସାରିଚନ୍ତି ସେମାନେ। ସବୁ ମାନେ ଆ ଜାଗା ତା ନାଁ କାରେ ତା ଜାଗା ତା ନାଁ କାରେ ଏମତି ସମ୍ବୁ ସବୁ ଆସୁଚି। ଆଗୁରୁ ସବୁ ଏନ୍ତି କଣ କାଗଜ ପତ୍ର ନକରିକି ସବୁ ପାଟରେ ପାଟିରେ କିଏ କାହାକୁ ଦେଇଥିଲା, କିଏ କାହାକୁ କରିଦେଇଥିଲା ତ ଆମ ଘର ହଉଛି ମାନେ ଆଉ ଜଣଙ୍କ ଘର ଭିତର ଆଉ ଜଣଙ୍କର ଆସୁ ଚି ଆମ ବାରିପଟ, ଏମିତି ସବୁ ଆସିଛି ଆଉ।
ହଁ ହଉ ଆଉ। ମୁଁ ଯାଉଛି ଟିକେ ପୁଅକୁ ପାଠ ପଢଉଛି
ହଁ, ହଁ।